ହୁଁ
ବସିଚି। ଆଉ କଣ ଖବର?
ହୁଁ ମୁଁ କହିଲି ସବୁ ଭଲ।
ଭଲ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଅ ହଁ ମୋର ସବୁ ଭଲ ଅଛନ୍ତି। ତମର?
ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ଏଇ କୋଉଦିନ ମା ଗୋଟେ ରଥଯାତ୍ରା ହବାର ଅଛି?
ହଁ ହବ।
ରଥଯାତ୍ରା ବିଷୟରେ କଣ କହିଲ ତ ସେ ଜାଣିପାରିନି ତାକୁ କହିଲ କଣ? ଭଲକି କହିବ ଯେମିତି ମୁଁ ଭଲକି ବୁଝି ପାରିବି।
ରଥଯାତ୍ରା? ହଉ ମୁଁ କହୁଚି କହିବା ଆରମ୍ଭ କରିବି ଟିକେ ରୁହ ଅପେକ୍ଷା କର ଟିକେ। ସାଙ୍ଗେ ସାଙ୍ଗେ। ହ୍ୟାଲୋ।
ବୋଉ ମ
କଣ ଗୋଟେ କହୁଥାଅ ତମେ। ମୁଁ ତାପରେ କହିବି ଏପଡୁ।
କଣମ ସବେଳେ ଆମ ଆଡେ ହୁଏ ଯେ ଏତେ ଠିକ୍ ରେ ମାନେ ଇଏ ହେଇନି ହେଲା। ରଥଯାତ୍ରା ଟା ଜାଣିଚ ଆମର ଏପଟରେ କେଉଁଝର ରେ ବଢିଆ ହୁଏ। ଆମର ଏପଟରେ ବହୁତ ବଡ ଆକାର ରେ ହୁଏ। ଏ ଏପଟେ ଆମର ସବୁଠୁ ବଡ ରଥ ହୁଏ। ଗୋଟେ ରଥ ହୁଏ। କିନ୍ତୁ ବହୁତ୍ ବଡ ରଥ ହୁଏ ହେଲା।
ଆଉ ତାହେଲେ ପୁରୀରେ ତାହେଲେ କଣ ହୁଏ ତାହେଲେ।
ଏଇଟି ଆମର ଫେମସ୍। ପୁରୀରେ ତ ଆମର ସବୁଠୁ ଫେମସ୍ ମେନ୍ ଠାକୁର ସେଇଠି ସବୁଠୁ ତାଙ୍କର ସେଇଟି କିନ୍ତୁ ଏପଟରେ କିଏ? ସେଠି ମୁଁ ଜାଣିଚି ବି ସବୁ ଧାମ। କିନ୍ତୁ ସମସ୍ତେ କହିବା ଅନୁଯାୟୀ କେଉଁଝର ପଟରେ ସବୁଠୁ ବଡ ରଥ ହୁଏ ଟିକେ ଆ ଏ ରଥଠୁ ଟିକେ ବଡ ଅଛି।
ହଉ।
ହେଲା। ଭଲ ବହୁତ ଆଳୁ ଭକ୍ତାଳୁ ବହୁତ ଆଡୁ ଆସନ୍ତି ବି। ପୁରୀରେ ଯେମିତି ମାନେ ଚାରିଆଡୁ ଭକ୍ତାଳୁ ଆସିକି ମାନେ ପୁରା ଇଏ ହୁଏ ଏଠି ବି ସେମତି ବହୁତ୍ ହୁଏ। ହେଲା।
କହିଲି ନ ରଥ ନିର୍ମାଣ କିଏ କରନ୍ତି ଜାଣିଚ କି?
ନା ଜାଣିନି।
କଣ?
ଜାଣିନି କିଏ କରନ୍ତି?
ରଥ ଅକ୍ଷୟ ତୃତୀୟା ତୀର୍ଥରୁ ରଥ ଅନୁକୂଳ ହୋଇ ସତ୍ ତନ୍ତ୍ର କାରିଗରୀ ମହାରଣା ସେବକଙ୍କ ଦ୍ଵାରା ନିମ୍ନଲିିଖିତ ତିନୋଟି
ନିମ୍ନ ଲିଖତ ତିନୋଟି, ନିମ୍ନଲିଖିତ ତିନୋଟି
ଆଉ ତିନୋଟି ରଥ ନିର୍ମାଣ କରାଯାଏନି ଆଉ କଣ ଦୁଇଟି?
ନା ତିନୋଟି ତ ହୁଏ କିନ୍ତୁ ନିମ୍ନ ପୁଣି କୋଉଠୁ ଆଇଲା ନିମ୍ନ ଲିଖିତ ପୁଣି କୋଉଠୁ ଆଇଲା?
ଏଠି ଯୋଉଠୁ ମୁଁ କହୁଚି ସେଇଠି। ଏ ଶୁଦ୍ଧ ଓଡ଼ିଆ ପୁରା କଥାବାର୍ତ୍ତା ହବ ଆଉ କଣ ସେଥିରେ କଣ ଅଛି?
ଉଁ।
କହିଲି ପ୍ରଭୁ ଜଗନ୍ନାଥଙ୍କ ରଥର ନାଁ ଜାଣିଚ?
ନନ୍ଦିଘୋଷ ରଥ।
ଅ ଦେଖିଦେଇଚ ବଧେ ଆଉ। ଆଉ ବଳଭଦ୍ରଙ୍କ?
ଜାଣିିନି।
କଣ ଜାଣିନ ମ?
କଣ କହୁନ ତମେ କହୁନା କଣ ତାଙ୍କର? ମୁଁ ତ ଜାଣିନି ତମେ କୁହ।
ହୁଁ। ପ୍ରଭୁ ବଳଭଦ୍ରଙ୍କର ହେଲା ତାଳଧ୍ୱଜ। ସୁଭଦ୍ରାଙ୍କର ହେଲା ଦର୍ପ ଦଳନ ଆଉ ପଦ୍ମଧ୍ୱଜ
ମହାପ୍ରଭୁଙ୍କୁ ଶ୍ରୀମନ୍ଦିରରୁ ଧୀରେ ଧୀରେ ଝୁଲାଇ ଝୁଲାଇ ଆଣି ରଥ ଉପରକୁ ବିଜେ କରାଯାଏ। ବୁଝିଲ?
ହଁ ହଁ।
ନା ତମେ କିଛି ବୁଝିନ।
ମୁଁ ବୁଝିଲି ନା ଝୁଲେଇ ଝୁଲେଇ ଆମେ ଆଣିବା ବାହାରୁକୁ ତାପରେ କଣ କରାଯାଏ ଝୁଲେଇ ଝୁଲେଇ ଆଣିକି? ମୁଁ ଜାଣିଚି କଣ ହେଲା ସେଥିରେ କହୁନ?
ସେଥିରେ ଗାଧୋଇକି ନିଜ ପାପ ଟିକେ ଧୋଇ ଦେଇଥାନ୍ତ।
ସ୍ନାନ ପୂର୍ଣ୍ଣି ପୂର୍ଣ୍ଣିମାରେ।
ନା ନା ମୁଁ ଶୁଣିଚି କଣ ଜଗନ୍ନାଥଙ୍କୁ ପା ଗାଧା ଗାଧେଇ ଦିଅନ୍ତି ସ୍ନାନ ପୂର୍ଣ୍ଣିମାରେ?
ହଁ।
ହଁ କରାଯାଏ ତ।
କଣ?
ସ୍ନାନ ପୁର୍ଣିମା ରେ ଯାଇଥିଲ ନା ପୁରୀ? ହ୍ୟାଲୋ। ହ୍ୟାଲୋ।